ହଁ।
କଣ କରୁଚ?
କଣ କରିବି ଟିକେ ଗଢୁଚି ଆଉ ପୁଅକୁ ଶୁଆଇକି ଆଉ।
ହଁ।
ତମେ କଣ କରୁଛ?
। ହଁ ବଡ ଅଛ।
ହଁ ହଁ।
କହ ମୁଁ ତା ମୋତେ କାଣ୍ଡିଆ ଚୁନା ଦଉଛି।
ଓହୋ ମାଣ୍ଡି ଆ ଚୁ ନା।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
ଛୁଆଙ୍କୁ ମାଣ୍ଡିଆ ଦିଅନ୍ତି ନା ନାଇଁ କହିଲ ଟିକେ?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
ହଁ।
ମାଣ୍ଡିଆ ଟା ଭଲ ଅଛି କନ ହେଥିରେ? । ମାଣ୍ଡି ଟା ପଚାରିକି ରହ ଛୁଆ ରବ ଥଣ୍ଡା ହବ ଜୋରରେ। ମଣ୍ଡିିଆ ଟ ପଶିକି ଥଣ୍ଡା ଦର ବଡ ମଣିଷ ତ ଖାଇଲେ ବି ଥଣ୍ଡା ହୁନି।
ନାଇଁ ଜଣେ କହିଲା ତ ହେଲା ତାକୁ ମାଣ୍ଡିଆ କରିକି ଟିକେ ଦବାକୁ ତ ମୁଁ ତ ଜାଣିନି ଏ ବିଷୟରେ ଲଲେଜ କିଛି ନାହିଁ।
ସମସ୍ତେ ବହୁଣ୍ଡି ସମସ୍ତେ କଣ ମୁଁ ଜାଣିଛି ମାଣ୍ଡିଅଟା ଥଣ୍ଡା ବି ହେଇ ପା । ହୁଁ ଥଣ୍ଡା ଯଦି ଛୋଟ ଛୁଆ ଟା କେମିତି ଖେଳିବ?
ହଁ ହଁ।
ଛୁଆଙ୍କୁ କଣ ଆଜିକାଲି ଆଗେ ଛୁଆଙ୍କୁ ବେଶୀ ଥଣ୍ଡା ହୁଏ କି ଏବେ ଛୁଆଙ୍କୁ ଯାହେଲେ ଆ ପାଞ୍ଚ ବର୍ଷ ଉପରେ ଆଠ ବର୍ଷ ପର୍ଯ୍ୟନ୍ତ ବି ଥଣ୍ଡା ରହୁଛି।
ହଁ ବା ଆଉ ମୋ ପୁଅକୁ ତ ଥଣ୍ଡା କଥା କୁହନି। ଏତେ ମାନେ ଥଣ୍ଡା ହଉଛି ଯେ ତାକୁ।
ଥଣ୍ଡା ଛୁଆଙ୍କୁ ଥଣ୍ଡା ହେଲା ମାତ୍ରେ କି କାଶ।
ହଁ ସେଇଟା ତ ନିହାନ୍ତି ତାପରେ ବି ଥଣ୍ଡା ଛାଡି ଯିବ କିନ୍ତୁ କାଶ ଟା କମ୍ପଲସରି ରହିବ।
ହଁ ବା ସବୁବେଳେ କାଶ ତ ହେଲେ ତମେ ଛୁଆଙ୍କୁ ଟିକେ ଖାଇବାକୁ ଦେଇପାରିବନି। କିଛି ବୋଲି କି ଯାହା ଖାଇବେ ବାନ୍ତି ବୋଲି।
ବାନ୍ତି କରିବ ତାପରେ ଠିକ ସେ ମାନେ ନିକଟ ନିକଟ ଶୋଇଲା ବେଳେ ସେତିକି ଭଳେ କାଶଟା ହବ। ।
ଆଉ ପଚାରିକି ମାଣ୍ଡିଆ କଥା ନହେଲେ ମାଣ୍ଡିଆ ଟା ଭାଜିକି ଦେଲେ ବି ଥଣ୍ଡା ହବ। ଯାହେଲେ ଛୁଣବୁ ତାହା ଦବ ମାନେ ଯାହା ହେଲେ ଭାଜିକି ଦେବାକୁ ପଡିବ ଗୁଣ୍ଡ କରିକି।
ହଁ ହଁ। ଏ ମୁଁ କହିଲି ଦୋକାନରେ ଯୋଉଟା ମାନେ ପ୍ୟାକେଟ ମିଳୁନି କି।
ହଁ ପାକେଟ କଣ ହେଟା ଆମେ ଏଇ ଯୋଉ ଉ ଚୁଡା ଟାକୁ ଘରେ ସବୁ ପ୍ର୍ରକାର ମିଶେଇକି ଗୁଣ୍ଡ କରୁଛେ ଛୁଆଙ୍କୁ ଦଉଛେ। ସେ ଲୋକ କରି ପାରୁନାହାନ୍ତି ସେ ତାଙ୍କର କିଣି ଏଇ ପକେଟ ଛତୁଆ କରିକି।
ହଁ ହଁ ହଁ ତମର କଣ ମାଣ୍ଡିଆ କର ନା କଣ?
ନାଇଁ ନାଇଁ ହେରା ଆମର ଡିଲର ଇଏରେ ଆସିଥିଲା ତ ଆମର ଦଶ କେଜି ଆଣି କୋଉ ଦଣ୍ଡୁ ଥିଲା ରଖେଇଥିଲୁ ଗୁଣ୍ଡ
ଓହୋ ମାଣ୍ଡିଆ ଟା କଣ ସୋରିଷ ଟାଇପ ର ମୁଁ ତ ଦେଖିନି କେବେ?
ବୁଡ଼ା ସରିଷ ଭଳିଆବେ।
ଓହୋ ତାକୁ ଭାଜିକି ଗୁଣ୍ଡ କରିକି ରଖିଦଉଛ।
ନାଇଁ ଏଇଟା ତ ଏଇ ଯୋଉ ଭାଜିକି ଗୁଣ୍ଡକରି ରଖିଲେ ଏଇ ଚୁଡା ଗୁଣ୍ଡ ରେ ବଡ ମଣିଷ ତାଙ୍କରଛୁଆମିତି ଗୋଳେଇ ଖାଆନ୍ତି। ସେ ଖାଇଦେବେ କିନ୍ତୁ ଏ ଯୋଉ କଞ୍ଚାଗୁଣ୍ଡ କରିକି ମୁଁ ରଖିଦଉଛି ସକାଳୁ ଖାଉଛନ୍ତି ଯାଉ କରିକି। ରାତିରେ ଗୁଡ ପକେଇକିରି ମାଣ୍ଡିଆ ଟାକୁ ଯାଉ କରି ଦଉଛି ଯାଉ କରି ଦେଇକି ରଖିଦଉଛି ଫ୍ରିଜ ରେ ସଖାଳୁ ସଖାଳୁ ବାହାର କରିଦେଉଛି ସେ ତାଙ୍କର ଖାଇକି ଯୁଆଡ଼େ ଯାଉଛନ୍ତି।
ଓ ହୋ।
ମାଣ୍ଡିଆ ଟା କଣଡବେଟିସ୍ ଡାଇବେଟିସ ଲୋକ ବେଶୀ ଖାଉଛନ୍ତି ମାଣ୍ଡିଆ ଟା। ସେଇଥିପାଇଁ ମୋର ମାଣ୍ଡିଆଟା ସବୁବେଳେ ରଖିଛି ଗୁଣ୍ଡ କରିକି। ଏଠ ନ ମୁନ ମତେ ହାସନା। । କିନ୍ତୁ କ୍ଷୀର ପକଉଛି, ହଁ, କ୍ଷୀର ପକଉଛି ଗୁଡ ପକଉଛି। ସେଇ ଯୋଉ ତେଜ ପତ୍ର, ସେଇ ମାଣ୍ଡିଆ, ଯଉ ପକେଇକି ଆଉଠୁ ଯେମତି ଗେ ଯାଉ କରନ୍ତିନି ସେମିତି ଭଲ କି ଆଉଠୁଛି କିନ୍ତୁ ମୁଁ ଖାଉିନି।
ହଁ ହଁ।
ଆମେ ଯେମତି ଗେଟେଇ ଯାଉଟା ଖାଇଲେ ଆମେ ଗୋଟେ ଭଲ ବାସ୍ନା ହୁଏ ଅଲଗା ପ୍ରକାର ଏଇଟା ମାଣ୍ଡିଆ ଟା। ଆମେ ସେଟା ଚଳିଚି କି ହେଇଥିରେ ଏବେ ସିନା ନୂଆ ଦେଲାଠୁ ଆମେ ଖାଉଛେ।
ହଁ ହଁ।
ସେଇଥିପାଇଁ ଆଉ ଏଟା ମତେ ଭଲ ଲାଗେ।
ହଁ ହଁ।
ଏଇ ଦେଇଙ୍କି ଦେଇକି ଆଇଲି ମୁଁ କହିଲି ତ ଆମେ କରିବା ଚୁନା ପକେଇକି ଯୋଉ ମଣ୍ଡା ପିଠା ପୁରା ଦେଇକି।
ହଁ ହଁ।
ଆଉ ତାଙ୍କ ପାଇଁ ଦିଟା କରିଦବା ଆମେ ସମସ୍ତେ ଗାହାକୁ ସିଏ ଆଉ ଗାଁ ବସିବେ ମାଣ୍ଡିଆରେ ତାଙ୍କ ପାଇଁ ଦିଟା କରିଦବା। ହେଲେ ହଉ ଦେଖ।
ହଁ ଏବେ ଦେଲ କରିକି?
ନାଇଁ ଜନ୍ତି ଦେଇକି ଆ ଆମ ଦେଇ ହେ ଆସିଲେ ମୋ କତିକି ସେ ଜନ୍ତି ଦେଇକି ଆଇଛନ୍ତି ଗଲେ ଥଣ୍ଡା ହେଲେ ତାକୁ ମଣ୍ଡା ପିଠା ଭଳିଆ କରିକି ସିଝେଇଦବୁ ଆଉ।
ଓହୋ ତାଆଦେହ କଣ ପକଉଛ ଚୁନା ଫୁନା ବିରି ସବୁ ପକେଇଲ?
ନା କିଛି ନାହିଁ ମାଣ୍ଡିଆ ଚାଉଳ ଚୁନା ଦିଟା ପକେଇଲେ ଭଲ ଲାଗିବ ଯଦି ଖାଲି ମାଡିଆରେ କରିବ ଖୁଚୁ ଖୁଚ ଟିକେ ଅଧିକ କଁଳିଆ ନୁହଁ କି ମାଣ୍ଡିଆ ଟା?
ହଁ ହଁ।
ନାଡିଟ ବହୁତ ପୁ ଇଏ ହେଠୁ କି ଚୁନା ଦିଟା ପକେଇ ଦେଲେ ଭଲ ହବ, ମୁଁ ଏ ଛାନିରେ କଥା ହଉକା ତାକୁ ଆଉ ଚୁନା ପକେଇ ପାଇଲିନି ଅଳ୍ପ ଏମି ପଉଛି ଦେଇଗଲେ ନାଇଁ। ପାଣି ମରିଗଲଣି ପାଣି ଆଉ ପକାନି।
ଓ ହୋ।
ସୁନା ଦିଟା କରିଦେଇଛନ୍ତି ସେ ଦିଟା ଦିଖା ମଣ୍ଡା ପିଠା କରନ୍ତୁ ଆଉ। ଆମେ କୋଉନ କରିନଥିଲୁ ଥରିନା ଦି ଥର କରିଥିଲୁ ସେ ବାଗ ହେଲାନି କିନ୍ତୁ ଆମ ବୋଉ ଟା କଣ ରେ ମାଣ୍ଡିଆ, ମୁଗ, ମିଶେଇକି ସକାଳୁ ସଖଳୁ ଗ୍ରାଇଣ୍ଡର କରିଦବ। ସବୁ ଗାଜରେ ବିଟ ଫିଟ୍ ପକେଇକିରି କୋବି ହୋବି ତାର ପିଠା କଦବ ଚକୁଳି ଏଇଁଷ ଖାନ୍ତିି। ସେଟା ଗୋଟେ ଅଲଗା ପ୍ରକାର ଭଲ ଲାଗିବନି।
ମୁ କେତେ ପ୍ରକାର ଜାଣିଚ ମାନ୍ତିଆରେ ହୁଁମ୍ ହୁଁ।
ଆଉ ଏଇଟା ତ ମାଣ୍ଡିଆ ହେମଣ୍ଡା ପିଠା କରୁଛୁ ଏଇ ଯୋଉ ଆମର ପା ଏପଟେ ମାଣ୍ଡିଆରେ କରୁଛନ୍ତି ଯୋଉ ବରା ଫରା ସହିତ କରିଦଉଛନ୍ତି। ଡାଇବେଟିସ୍ ଲୋକ ଯଉ ମାନେ ସେମାନେ ମାଣ୍ଡିଆରେ ମି ଏଇୋଉ ଇଏ କରିଦଉଛନ୍ତି।
ଓ ହୋ।
ଆଉ ଛୁଆଙ୍କୁ ମାଣ୍ଡିଆ ଟା ଯାହାହେଲେ ଦେହ ଖରାପ ହବ ଆଉ। ମାଟିଆ ଟା କେ କିନ୍ତୁ ମାଣ୍ଡିଆଟା ଭଲ ଭିଟାମନ୍। ଆଉ କଣ କରୁଛ ଏନା? ଆଉ କଣ ରନ୍ଧାବଡା କରିଥିଲ? ହ୍ୟାଲୋ ହ୍ୟାଲୋ। । । ହ୍ୟାଲୋ। ହ୍ୟାଲୋ।